ହ୍ୟାଲୋ।
ହଁ କଣ କରୁଥିଲ?
ନାଇଁ ଏଇ ଗଡୁଚି ଆଉ? ତମର କଣ ଚାଲିଛି?
ଏଇ ବସିଛୁ ଆଉ। ବର୍ଷା ପକଉଚି ନା ସେପଟେ?
ନା ବର୍ଷା ନାଇଁ।
ଆମର ଏପଟେ ପକେଇବ
ତମର ସିଆଡେ ବର୍ଷା ହଉଚି ନା କଣ?
ନା ଏବେ ଉଠେଇଚି, ପକେଇବ ପ୍ରାୟ ପ୍ରାୟ ଡେଲି ଏବେ ହବ ଏଇ ଟାଇମରେ ବର୍ଷା ହଉଚି ତ। ଏଇ ତିନିଟା ଚାରିଟା ହେଇଯିବ ପକଉଛି।
ଓହୋ ଇଆଡେ ତ ବର୍ଷା ଫର୍ଷା କିଛି ହଉନି ଆଉ।
ଓହୋ। ଏବେ ଲଘୁଚାପଟା ଅଛି ପୁରା ଏନା ତିନି ଚାରି ତିନି ବର୍ଷା ହବ।
ଓହୋ।
ହୁଁ।
ଇଆଡେ କାଇଁ ହଉନି କେଜାଣି? ସବୁ ଲଘୁଚାପ ସବୁ ସିଆଡେ ହଉଚି ଇଆଡେ କିଛି ନାହିଁ।
ଆ ସେପଟେ ଏଇନା ତାନେ ଗରମ ଜୋରେ ହଉଥିବ?
ହଁ ପ୍ରବଳ ଗରମ ହଉଚି।
ଓହୋ।
ଆଉ ତମ ଧାନେ ବର୍ଷା ଭଲ ଥଣ୍ଡା ଥଣ୍ଡା ପାଗ ଦଉଥିବ ଆଉ।
ହଁ ଏବେ ଟିକେ ଥଣ୍ଡା ଲାଗୁଛି। ବର୍ଷା ତିନି ଦିନ ହେଲା ହଉଚି ନା ଟା ଅଛି। କିନ୍ତୁ ଅ ସଖାଳ ଓଳିଟା ଖରା ହଉଚି ଗରମ ଲାଗୁଚି।
ଏତେ ବର୍ଷା ହେଇକି ବି ଗରମ ହଉଚି।
ସଖାଳେ ବହୁତ ଜୋରେ ଖରା ହଉନି ନା।
ଓହୋ ଆଉ ତ ଯାହେଲେ
ଆଉ ପୁଅ କଁ କରୁଚି?
ପୁଅ ଶୋଇଚି।
ହୁଁ ହୁ।
ସେ ସେଇ ଶୋଇ ପଡିଚି। ମୁଁ ଶୋଇଥିଲି ତା ପାଖରେ ଏଇ ଉଠିକି ଆସିଲି ସେ ତାର ଶୋଇଛି ଆଉ।
ଆଛା ଆଉ କଁ ଖାଇଥିଲ?
ଆମର ଆଜି ପଖାଳ କରିଥିଲି। ସବୁ ଭଜା ଭଜି ହେଇଥିଲା, ଛତୁ ଟିକେ ଆସିଥିଲା ଯେ ଛତୁ ଟିଏ ଜହ୍ନି ପକେଇ ଭାଜଦେଲି। ଆଉ ମସଲା ଟିକେ ଦେଇକି ଅଲଗା ତା ଭିତରେ ଭାଜିଲି। ଭେଣ୍ଡି ଆଳୁ ଭଜା, ବାଇଗଣ ଭଜା ପାମ୍ପଡ଼।
ଆଚ୍ଛା ଆଉ।
ଏମିତି ଖାଇଦେଲୁ ଆଉ, ଆଉ ତମର?
ଆମର ଆଜି ଗରମ, ଥଣ୍ଡା ଟିକେ ଲାଗୁଚି ତ ସେଥିପାଇଁ ଆମର ଗରମ, ଗରମ ଭାତ ଡାଲମା, ବଡ଼ିଚୁରା ଆଳୁ କୁନ୍ଦୁରି ଭଜା, ବାଇଗଣ ଭଜା, ଭେଣ୍ଡି ଭଜା।
ଆଚ୍ଛା।
ହୁଁଁ। ହୁଁ ଆମ୍ବ ଅଛି ନା ସରିଗଲାଣି ସେପଟେ?
ସରିଗଲାଣି।
ହଁ ଏଇ ଯୋଉ ବର୍ଷା ପବନ ଟା ପିଟି ଦଉଛି ନା ଆମ୍ବ ଗୁଡା
ହଁ। ହଁ ଆମର କେବେଠୁ ସରିଗଲାଣି ତର ତୋ ଆମ୍ବ ଅଛି ଆହୁରି।
ହଁ ଆଉ ଅଳ୍ପ ଅଳ୍ପ ଅଛି।
ଓହୋ ଆମର ସରିଲାଣି କେବେଠୁ। ଯାହା ମାର୍କେଟ ରେ କିଣା ଆମ୍ବ ମିଳୁଛି ଯା ଆଉ ଦେଶୀ ଆମ୍ବ ସରିଗଲାଣି।
ହୁଁ ମାର୍କେଟରେ ତ ସବୁବେଳେ ଆମ୍ବ ଥାଏ।
ହଁ
ଏଇ ଆମ୍ବ ସିଜନ ରେ ଟିକେ ରେଟ କମି ଯାଇଥାଏ ଆଉ।
ହୁଁ
ଅନ୍ୟ ସମୟରେ ପୁରା ହାଇ ଥାଏ।
ହଁ
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲ?
ନା, ବାହାରକୁ କୁଆଡେ ଯାଇନି ଏଇଠି ଯାହା ମାର୍କେଟ ଆଉ।
ଉଁ ହୁଁଁ, ରଜରେ କୁଆଡେ ଯାଇନ?
ଏଇ ପାଖରେ ଯାହା ଆଉ ମାର୍କେଟ ଗଲେ ଆଉ ଏଇପରେ ଗୋ ଦୋଳି ପଡିଥିଲା ଟିକେ ଯାଇଥିଲୁ ଆଉ। ଆଉ ନହେଲେ ବାହାରକୁ କୁଆଡ଼େ ଯାଇନୁ।
ହୁଁ ହୁଁ।
ଆମ ତମର କୁଆଡେ ଯାଇଥିଲ ରଜରେ?
ନାଁ ମୋ ଗାଁ ରେ ବଢିଆ ଧୁମଧାମ ରେ କରୁଥିଲେ ଏଇ ଟିକେ ଦୋଳି ଖେଳଥିଲୁ ମୋର ତ ପରୀ କ୍ଷ୍ୟା ଥିଲା ଯେ ମୁଁ ପଳେଇଥିଲି। ଏଇ ଲାଷ୍ଟ ରଜ ଦିନ ଆସିଥିଲି ଆଉ ତାପରେ ପୁଣି ବ ଷା ଯାହା ସକାଳେ ଟିକେ ବୁଲିବୁ ତାପରେ ସକାଳେ ଗରମ ସନ୍ଧ୍ୟା ବଳେ ବର୍ଷା।
ହଁ ଆ
ଆଁ
ଆଉ ଗାଁ ରେ କେମିତି ରଜ ହେଲା?
ହଁ ଗାଁ ରେ ଏଥର ବଢିଆ ଧୁମଧାମ ରେ କରୁଛନ୍ତି। ମାମେ ସବୁ ବର୍ଷ କରନ୍ତି କିନ୍ତୁ ଏତେ କରନ୍ତିନି କିନ୍ତୁ ଏଥର ଟିକେ ଭଲସେ କରୁଛନ୍ତି ଆଉ ସବୁ ବର୍ଷ ଥର କରିିଦେଇ ଗଲି କହୁଛନ୍ତି ଆଉ। ଖେଳ କରିବେ ଖେଳ କରିବେ ଯୋଉ ଗୀତ ନାଚ କ କମ୍ପିଡିସଣ ତାପରେ ଏଇ ଯଉ ମ୍ୟୁଜିକ ଚେୟାର ଏଇଗୁଡ଼ା। କମ୍ପିଡିସନ କରିକି
ଓହୋ ଆଉ କିଏ ଫାଷ୍ଟ ହେଲା ମେଜିକ ଚେୟାରରେ?
ଠିକ୍ ଅଛି।
ହଁ।
ମୁଁ ଆଉ ଜାଣିନି ଏଇ ସବୁ ସେପଟ ସାଇ ଛୁଆ ଆମ ସାଇର ଏସବୁ ମିଶିକି ନା ମୁଁ ଏତ ତମଆମ ଚିହ୍ନନି ଆଉ ସେ ବାହାର ଛୁଆ।
ଆଉ ତମେ ମାନେ ଖେଳୁନଥିଲ କି?
ନାମ ଏନି ବର୍ଷା ହାଲକା ପକଉଥିଲା। ଆ ସେଇଥିରେ ବି ଖେଳ।
ହୁଁ।
ଆଉ
ହ ଆଉ କଣ କୁହ?
ହଉ ଆଉ ଦେହ ଭଲ ଅଛି ନା?
ହଁ, ଭଲ ଅଛି ସେଇଭଳିଆ ଟିକେ ଥଣ୍ଡା ଆଉ। ପୁଅଟା ଟିକେ ଥଣ୍ଡା ଧରିଲାଣି।
ହଁ, ମାଆ ତ ଥଣ୍ଡା ହେଲେ ଛୁଆକୁ ତ ଥଣ୍ଡା ଆଉ।
ହଁ।
ଆଉ ଘରେ ସବୁ ଭଲ ନା?
କଣ?
ମୁଁ କହିଲି ଘରେ ସବୁ ଭଲ ନା?
ହଁ ଭଲ।
ହଉ, ରଜରେ ତାନେ ବୁଲାବୁଲି କରିନ। କଣ ପିଠା କରିଥିଲ?
ପିଠା କରିଥିଲି ପୋଡ ପିଠା, ଚକୁଳି ପିଠା, ଆଉ ଇଟିଲି ପିଠା
ଆଚ୍ଛା। ଆଉ ଘୁଗୁନି କରିନଥିଲ କି ଖାଲି ପିଠା?
ହଁ ପିଠା ସହିତ ଘୁଗୁନି।
ଉୁଁ ହୁଁ ମଟର ଘୁଗୁନି ନା ସେ ଚଣା ଘୁଗୁନି?
ନାଁ ମଟ
ଆଚ୍ଛା ହଁ ପିଠାକୁ ଟିକେ ଘୁଗୁନି ଭଲ ଲାଗେ ନା ଆଉ।
ହଁ।
ହୁଁ। ଆଉ କଣ ମିଠା ବନେଇଲ ନି?
ନା ଆଉ ସମୟ ହେଲାନି।
କିଣି ଆଣିଥିଲା।
ହଁ ଏତିକି କିି ବହୁତ ସମୟ ହେଇଗଲା।
ହଁ ତାପରେ ଏଇ ଯୋଉ ଖରା ଗରମ ହଉଛି।
ହଁ ମିଠାରେ ଆମର ହେ ଥିଲା ଆସିଥିଲା ଛେନାପୋଡ, ଆଉ ବର୍ଫି। କାଜୁ ବର୍ଫି। ଆଉ ଯାହା ଶୁଖା ମିଠା ସବୁ ଆସିଥିଲା ଆଉ।
ଆଚ୍ଛା। ହଁ ଏଇ ଗରମରେ ଗ୍ୟାସ ପାଖରେ ଠିଆ ହେଇକି କରିବା କଣ କମ କଷ୍ଟ। ଏତେ ଆଇଟମ ପୁଣି କଲା ବେଳକୁ ରଜ ଯାହାହେଲେ ବି ସମସ୍ତେ ଖିଆପିଆ କରିବେ ଆଉ।
ହଁ।
ହୁଁ। ରଜରେ ଟିକେ ବୁଲାବୁଲି କରିଥାନ୍ତେନା ନା ଆଉ ନା କୁନି ପୁଅ ଅଛି ତାକୁ ଏଇନା ନେଇକିଆଡେ ଯାଇ ପାରିବନି ବିତ ଆଉ।
ସେଇଆବା ସେ କାନ୍ଦିବ।
ହୁଁ। ଆମର ଏଠି ଦିଟା କୁନି ଦୋଳି ପକେଇଥିଲେ ଆମ ଝିଅ ଦୋଳିରୁ ଓହ୍ଲାଇବନି ଦୋଳିରୁ ଆଣିଲେ ମାନେ ସେଇଠି ସେଇଠି ଶୋଇବ ପଛେ କିନ୍ତୁ ଓହ୍ଲେଇକି ଆସିବନି। ସେ ଦୋଳିରେ ଠିଆହେଇକି ଖେଳିବ। ଶୋଇବ ବି ସେଇଠି ଶୋଇ ସାରିଲା ପରେ ଟେକି ଆଣିବେ।
ହଁ।
ଭଲ ଛୋଟ ଛୁଆଙ୍କ ଥରେ ଆମକୁ ଦେଖିଲେ ଡର ଲାଗୁ ସେ ଯୋଉ ଇଏ ଦୋଳି ଗୁଡା ନୁହଁ ଯୋଉ ତଳେ ଝୁଲଣା ଟାଇପ ର ବସି ଥାନ୍ତି ଦଉଡିଟା ଉପରେ ଲାଗିଥାଏ ଯୋଉ ଟାଣନ୍ତି?
ହଁ, ହଁ, ହଁ।
ଆମକୁ ଡର ଲାଗୁଛି ସେ କହିବ ନା ଆହୁରି ଜୋରରେ ମତେ ଠେଲ। ହେ ହେ ଛୋଟ ଛୁଆ ଡରିବା କଥା ତାର ଡର ଭୟ କିଛି ନାହିଁ।
ହଁ ଏବେ ଛୁଆ ସବୁ ସାହସୀ।
ପରା ଡର ଭୟ କିଛି ନାହିଁ। ତାର ଖାଲି ଖାଇବାଟା ଟିକେ ପ୍ରୋବ୍ଲେମେ ଆଉ। ଖାଇବନେଇ ଜମା ତା ଖାଇବା ପଛରେ ତିନି ଚାରି ଜଣ ବୁଲଥୁବେ।
ଛୋଟ ଛୁଆ ଆଉ।
ହଁ ପା। ସବୁ କଥା କହିଦେଲାଣି ଆମର ଏଇ ଛୁଆଙ୍କୁ ପାଠ ପଢ଼ଉତୁମୁ ଯୋଉ ୱାଡ଼ଟା ଶୁଣିିଦବ ଯାଇଁକି ସାଙ୍ଗେ ସାଙ୍ଗେ ବାହାରେ ସେଇ କଥାଟା କହିଦବ ସେ ଯେତେ ବଡ଼ ମାନେ ଅ କଷ୍ଟିଆ ଶବ୍ଦଟେ ହେଇଥାଉ। ସେ ଶୁଣିଚି ମାନେ ତା ପାଟିରେ ଯାହା ପଶୁ ସେ ସେଇ ହିସାବରେ କହିଦବ। ହଁ ଆଉ ଆଉ କେବେ ଆସୁଚ ଘର ଆଡ଼େ ବୁଲି?
କୁଆଡ଼େ ସେଇ ଲକ୍ଷ୍ମୀ ପୂଜାକୁ ଯିବି ଆଉ। ଏବେ ପୂଜା ଛୁଟି ହବ ତାପରେ ଯିବି।
ହଁ ଟିକେ ଛୁଟି ହେଲେ ବୁଲି ଆସିବ ଆଉ। ତ ସେତୋଳୁକୁ ବି ପୁଅ ଟିକେ ବଡ଼ ହେଇଯାଇଥିବ। ଏନାଁ ଛୋଟ ଛୁଆ ତାକୁ ଧରିକି ବାହାରୁକୁ ଯିବା ଆସିବାଟା ବି ହଉ କେତୋଳେ ସମୟ ମିଳିଲେ ଆସିବ ଆଉ। ହୋଉ ତାହେଲେ ମୁଁ ରଖୁଚି ପରେ କେତୋଳେ କଲ୍ କରିବି ଆଉ।
ହଉ ଫାଙ୍କା ହେଲେ କଲ୍ କରିବା ଆଉ।
ଆଜ୍ଞା ଆଜ୍ଞା ହଉ ରଖୁଚି।
ହଁ।